ହ୍ୟାଲୋ ଆଛା ତୋ ନା ଟା ଟିକେ ଛୁଟେଇ ଦେଲୁ କି ଟିକେ ସେକଥା କହୁନୁପା ପାତ୍ରବାବୁ ଓମ୍ ପାତ୍ର ଲେଖିଲାଣି ଓମ୍ ପାତ୍ର।
ମୋର ଜଣେ ଭାଇ ଅଛନ୍ତି ତ ସେଏ କରିଦେଇଛନ୍ତି।
ଓହୋ ଓମ୍ ପତ୍ର ଓମ୍।
ଆରେ ତୁ କଣ ନାଁ ଫାଆଁ ଧଇଲୁଣି ଯେ ଏଇା ଚଳିବ ନା।
କେଏ ଆଣି ଆଉ। ଧର ନା
ଆଉ
ନାଇଁ ବ ଧରନି ଧରନି ପଇସା କଟିଯିବ ଭଲ ଆଉ ଆଉ ଖିଆପିଆ ସରିଲାଣିି।
ଖିଆପିଆ ସରିନି ଆଉ ଟିକେ ପରେ ଖିଆ ହବ।
କଣ ଏଇନା ଖାଉଥିଲୁ ନା କଣ ଚାକୁଳଉଥିଲୁ ପାଟି।
ଖାଇଥାନ୍ତି ଯେ ଥେନ୍ ତୁ କଲ କରିଦଲୁ।
ହଁ କଥା ବଡ ଆଉ ଆଉ କଣ ହୁହନ୍ତୁ ଘରେ କଣ ତରକାର ହେଇଛି ତମର।
ଘରେ ଯୋଉ ତରକାରୀ ହେଟା କହି ହବନି କହିଲେ ଆପଣଙ୍କ କ ଟିକି ଚିଡ଼ିଯିବେ
ଓହୋ ତମେ ସେଇଟା ଲୁକା ଆଉ ହଉ ଜୀବଜନ୍ତୁ କିପଣ ଆଣ ଆଉ
କଣ?
ଗୋଟେ ଜୀବ ଜନ୍ତୁ କିଆ ପାଣି ତ।
ଓହୋ ଚିକେନ କେପଣି ଆଉ ତମ ଗାଁ ରେ ସବୁ କଣ କଣ ହୁଏ -
ଆଉ ତେରା ଭାଇ ଯୋଉ ତରେ ପାସ ହେଇକିଆ ସରି ହିନ୍ଦୀ କହିଥିଲି କଣ ଓଡିଆ ବି କଥା କେତି ଏମିତି କନି ଏମିତି କନି ବୁ କହିଥିଲି-
ଆଉ ତାହେଲେ ତୁ ଆଗ କହୁଛୁ
ଘାଟା କରିକରେ ତ ମତେ ଭ ତ ସହିତ କଥା ହେଲେ ଘାଟା ହେଇଯିବ ଆଉ ତୋ ଭାଇଟା ପାଖରେ ଅଛି କି।
ନା ସେ ନାହିଁ ସେ ତା ହେ କଡେ ମୁଁ ଏ କଡେ।
ସେ କାହା ସହ କଥା ହଉଛି।
ସିଏ କହଲାଣିେ କାଳେ ଆଉ କାହା କଥାଥିବ
ଓହୋ। କୋଠି ସାତ କରୁଛ ନା ଘର ଘରେ ଭିତରେ ଅୁଛ ବାହାରେ ବସୁ। ରୁଡ ବୋଲି ନାହି ପୁରା ଜାଗା ପୁରା ମାନେ ପୁରା କବ୍ଜା କରିବା ଉପରୁ
ହଁ ଏଇପୋଟେ ଏରିଆ ଟା ଆମର ହୁଁ ଆଉ ତମ ତମ ଗାଁ ରେ କୋଉ କୋଉ ପର୍ବ ହୁଏ
ଆମ ଗାଁ ରେ ଅ ହୁଏ କଣ କହିଲୁ ଗଣେଶ ପୂଜା ହୁଏ ସରସ୍ଵତୀ ପୂଜା ହୁଏ ଆଉ ଅଷ୍ଟପରହରୀ ମେଣ୍ଢା ମୁଖ୍ୟ ଉତ୍ସବ ହଉଛି ଅଷ୍ଟପରହରୀ
ନି ତୁମରେ ଗାଁ ରେ ମାନେ କଣ ଗୋ ଖାଇବା ଜିନିଷ ଗ ବହେ ପ୍ରସିଦ୍ଧ।
ସବୁଠୁ ଭଲ ପ୍ରସିଦ୍ଧ ହଉଛି। ଖାପୁର ଏତି ତ ଆମ ମାନେ ଗାଁ ନାଁରେ ଆସିବନି କିଛି ଏମିତି ଖା କିନ୍ତୁ ଆମ ଗାଁରେ ଯୋଉ ମାନେ ଲୋକରା ଲୋକରା ଯୋଉ ବୁଲୁଛନ୍ତି ସବୁ ବେପାରୀ ହେଇପାରେ ତାଙ୍କର ଆ ତାଙ୍କୁଠେ ଆସିବ ଝାଲ ମିଟର ଗୋଟେ ଆଉ ଗୋଟେ ଆସୁଛି ଆଉ ଗୋଟେ ଅଛି ଦୁରା କଣ? ଦୁରା ପାମ୍ପାଡ ପକେଇଦବ ଘୁନୁ ଉପରେୁରା କଣ ଗୁଘୁନି ଚାଟ?
ଓହୋ।
ସେଇଟା ସେଇଟା ଗୋଟେ ଲୋକଟା ଆସେରେ ସେଇ ଲୋକଟା ଭଲ ବିକନ୍ତି। ଦହିବରା ତ ଦହିବରା
ତୋର କେତେଟା ଭଳିଆ ସାଙ୍ଗ।
ଆମର ସାଙ୍ଗ ଫାଙ୍ଗ କେହି ନାହାନ୍ତି ଆମ ଗାଁରେ।
ଓହୋ।
ସବୁ ସାଙ୍ଗ ଇଆଡେ ପୁର କ ଇଆଡେ ଏଇଠ ଏଇଠି। ଗୋଟ ଗଟ ଗଲେ ଏଠ ଏଠେ।
ଦେଖ ଦେଖ ଯଉ ତମ ଗାଁରେ କେତେଟା ଭଳିଆ ଘର ହବ?
ଆ ଘରେ ହାରିଅ ଘର ବାହାରିବ ଦେଢଶଟା ଭଳିଆ ଦିଟା ହେ ମିସିଙ୍ଗ ସେ
ଓହୋ।
ନା ଏତେ ନୁହେଁ ଏତେ ନୁହେଁ ଅଶିଟା ନା ନବେଟା ବାହାରାରେ ଦିଇଟା ଖାଇ ମିଶେଇକି।
ଓହୋ ତମ ଗାଁଠୁ ମାର୍କେଟଟା କେତେ ବାଟ ତମର ମାର୍କେଟ ଫାର୍କେଟ ନାହିଁ?
ସେ ଦିନ ଆସିଥିଲୁ ଦେଖିନୁ କି?
ତୁମ ପାଖରୁ ମାର୍କେଟରେ କିଛି ନାହିଁ?
ଏରିଆ ଭଲା ସେଇ ଜାଗା ଯର ଯାଇଥିଲେ ବୁଲିବା ପାଇଁ। ଏପଡେ ଯାହା ହେଇ ହେତିକି। ସେଇପଟେ ଯାହା ଯ ମିଳିଲା ମିଳିଲା କିଛି ଯଦି କିଛି ଜିନିଷ ମିଳିଲା ସିଧା। ପ ପି ଯୋଟା ପଡିବ ସେଇଆଡେ ଯିବୁ ପ ଆଡେ।
ଆରେ ତମର ରଜଟା ପାଳା ଯାଏ କେମିତି କଣ ପାଳା ଯାଏ କେମିତି କଣ ସବୁ ହୁଏ?
ରଜଟା ଆମ ରଜ ଭଳି ପାଳା ପାଳା ଯାଏନି।
ଆଉ।
ଆଉ। ଏଇଟା ଆମର ପାଳାଯାଏ ମାନେ ଏଇଟା ସଂକ୍ରାନ୍ତିରେ ନା ସଂକ୍ରାନ୍ତିରେ ଆମ ଆମ ଗାଁରେ ବିଶାସ କରନ୍ତି ଯେ। ଯୋଉ ଜଙ୍ଗଲ ଭିତ ଯୋଉ ମନ୍ଦିରଟା। ଏଇଟା ମାନେ ମନ୍ଦିର ନାଁ ହଉଛି ବୁଢାଲିଙ୍ଗ ବୁଢାଲିଙ୍ଗୀ ଠାକୁର ହେଲା।
ଓହୋ।
ଏଟ ବୁଢ ବୁଢୀଠାକୁ ଦିଟ ରହୁ ମାନେ ଆଗରୁ ବିଶ୍ଵାସ କରି ଆସୁଛନ୍ତି ଏଇ ଠାକୁର। ଏମିତି ଆସିଲେ ଏତି ଆଶା ଫାଷା ପୂରଣ କରନ୍ତି ଆଉ ନିଜ ମନସ୍କାମନା ପୂରଣ କରନ୍ତି ଆଉ। ଏଇଟାକୁୁର ଆଉ ଗୋଟେ ଚାଲି ଆସିଛି ଆଗରୁ ଆଉ ପୂଜା ଫୂଜା। ଏଇଟାଉ ରଜ ସଂକ୍ରାନ୍ତିଟା ହଉଛି ରଜ ଦିନ ତ ବି ସେ ହଉନି ରଜ ସଂକ୍ରାନ୍ତି ଦିନ ଏଇଟା ସବୁ ହଁ ସେଇଠା ପୂଜା ଫୂଜା ହଉଛି ଏି ଲୁୋକଇଛି ଦର୍ଶନ ଫର୍ସନ କର ଯକି ସେଠେ। ଏଟୁ। ସବୁ ତ୍ରାହି ପଡୁଛନ୍ତି ତାପରେ ପଣା ଫଣା କଣ ଦିଆ ହଉଛି।
ହୁଁ ହୁଁ।
ହଁ ସେ ଜାଗା ପର୍ଯ୍ୟଟକ ଜାଗା ହେଇ ଗଲାଣି ଆଉ କଣ କୁହନ୍ତି କି?
ମାନେ ଗୋଟେ ପ୍ରସିଦ୍ଧ ଆଉ।
ହୁଁ ଆମର ଏପଟେ ଗୋଟେ ପସିଦ୍ଧ ଜାଗା ହେଟା ଆଉ
ତମ ଆଡେ ଯୋଉ ଠାକୁର ଦେବତା ଏଇରା ସବୁ ଆସନ୍ତି ନା ନାଇଁ?
ହଁ ଆରେ ଆସନ୍ତି ଆରେ ଆଗରୁ ଆମ ଘରେ ଭୂତର ପ୍ରବଳ ମାନେ ଭୂତ ଭୂତ ଅ କେଏସେ ପ୍ରବଳ ବାହାରେ ହେତେଳେ ଘରୁ ବାହାରିବା ପାଇଁ ଡର ଆମକୁ, ଗାଁ ରେ ହେତେଳେ ଭୂତ ଇଏ ପୁରା ଲାଗେଥେ ଏବେ କାଇଁ ଭୂତ ଫୁତ ସବୁ କମି ଯାଇଚନ୍ତି, ଆମ ଗାଁ ରେ ନା - ଆମେ ଥରେ ମାଇ ମାନେ ମାଇନର ସ୍କୁଲରୁୁ ବାହାରିଲୁ ଗଲା।
ହୁଁ।
ମାଇନର ସ୍କୁଲରୁ ପଢିପୁଢାକି ବାହାରିଚୁ ତାପରେ ହେଟୁ ଗାଁରେ - ଟା ହାଲା ହେଲା ଯେ ତାନ୍ତ୍ରିକ ଫାନ୍ତ୍ରିକ ଆସି ସବୁ ଭୂତ ଫୁତ ଇଏ କରୁଚନ୍ତି ଆଉ, ଏଟାକୁ କଣ ହୋମ - ହୁମ ଫୁମ କଣ ଗୁରେ ଚାଲିଚି ହେଇପଟେ ମାନେ ତାଙ୍କ ସାଇରେ, ମାନେ ଆମ ସାହି ପାଖେରେ ଗୋଟେ ସାଇ ଟେ ନଥେଲା - ଗୋଟେ ଖଜୁରୀ ଗଛ ଖଜୁରୀ ବଣିରେ ଖାଲି ମୁଁ ସେ ଗୋଟେ ଆସିଲେ -
ହଁ ହଁ।
ସେଇ ସାଇ ଟାସ ସେଇ ସାଇ ଟା ସେଇ ସେଇଠି ମାନେ କାଳେ ଭୂତ ସେଇ ସାଇରେ ଅଧିକା ରୁହନ୍ତି ଆଉ ଏଗୁରୁ ଆଉ।
ହୁଁ ହୁଁ, ତମ ଗାଁ ପାଖରେ ଯୋଉ ମନ୍ଦିର ସେଇଟା ମୋତେ ବହେ ଭଲ ଲାଗେ।
କଣ୍ଡା।
ତମ ଯୋଉ ମନ୍ଦିର -
ଆମ ଗାଁ ମନ୍ଦିର କୋଉଟି ଦେଖିଚ କି?
ମାନେ ତମ ପାଖ ଗାଁର ମନ୍ଦିର।
ମନ୍ଦିର ତ ଆମ ଗାଁକୁ ପାଖରେ କେହି ନାହାନ୍ତି ତ ମନ୍ଦିର କାହିଁ।
ନାହିଁ ତ।
କଉଢ ମନ୍ଦିର। ଓହୋ ହଁ ସେଇଟା ହେଇଟା।
ହୁଁ ହୁଁ ଆଉ ତୁ ଇଂଲିଶ ଭଲ ପଢ଼ୁ-
ହୁଁ ପଢେ ଏଗଡା କହି ହବନି ଏଇନିକା -
କୋଉ ସବଜେକ୍ଟ ଭଲ ତୋର ହୁଏ?
ସେଇଟା ଭଲ ହୁଏ ଆଉ ପଲିଟିକାଲ ସାଇନ୍ସ ତାପରେ ହିଷ୍ଟ୍ରି ଟିକେ ଟିକେ ତାପରେ ହିଷ୍ଟି ତ ମନେ ରହିବନି କିନ୍ତୁ ପଢେଇିବାକୁ ଭଲ ଲାଗେ କିନ୍ତୁ ମନେ ରହେନି ଆଉ
ଉଁ ହୁ କୋଉ କ୍ଲାସ୍ କଣ ପଢୁଛୁ କହିହବ ନାହିଁ?
ହଁ ହରା ପଡିବ ଖରା କହିହବ ନା ଖାଲି ଧରିବୁନି
ତୁ କହିଦେ
ମୁଁ କୋଉ କ୍ଲାସ ପଢିଛି, ପ୍ଲସ୍ ଟୁ ପଢିଚି କୋଉ କ୍ଲାସ ପଢିଚି
ଓ ହ
ଯା କଣ କହିବାକୁ ଛୋଟ ମୋଟ କଥା ରହେ କଣ -
ହଉ ବଡ଼ ବଡ କଥା ତୁ ଏବେ ପଚାରେ ମୁଁ କହିବି ବଡ ବଡ କଥା ପଚାରବେ ଏନ୍ଦଲା ଉଲା ଉଲା ଉଲା
ଏଇକି ନାଁ ଧରନ ନା ପୁଇ ଘାଟା ହେଇଯିବରେ
ମୁଁ ଏନ୍ଦେରା ବୋଲି ସେ ଇନ୍ଦେରା ମାନେ ଜାଣି ପାରିବନି ତୁ ଉଲା କଇଦଉ - ଯୁଲା ମାନେ ଗୋଟେ ନାଉଣ୍ଟା ନା ଟା
ଓହୋ ତୁ ନୂଆ ନୂଆ ଏହି ଫିଲ୍ଡରେ ନା
ହ ନୂଆ ନୂଆ ଫିଲ୍ଡରେ ପୁଣା ପୁଣା ପଇସା ଛାଡିଦବ ନାଁ କଣ ଆ ଟାଜୋ ରେ ଆରେ ଗୋଟେ ସ୍ତ୍ରୀ ଲୋକଟା ସହିତ ଆଜି ମୁଁ କଥା ହଉଥିଲି ଯେ
ହଁ
ସେ ମତେ କହିଲା ବାପ ଜାଣିଛୁ ଗୋଟେ ଝିଅ ପିଲା ସହିତ ତିନିଟା ଝିଅ ଲା ମଠି ଆସିଥିଲେ ଯେ ସେଠୁ ମୁଁ କଲ୍ କଲୁ କ ତାଙ୍କୁ ମେସେଜ କଲି କହିଲି ମୋ ସହିତ କି କଥା ହବ ସେଇଠୁ ସବୁ ହଁ କଲେ ସେଠୁ ଗୋଟେ ଗୋଟେ କରି ସମସ୍ତେ କଥା ହେଲା ସେମାନେ ଖାଲି ତିନି ମିନଟ୍ ଚାର ମିନିଟ କଥା ହ କାଟିଦେଲେ ଏଇଠୁ ପଇସା ମତେ ମିଳିଲାନି
ସେ ସବୁ ମାନେ କଣ କହିଲୁ ଏକ୍ସପିରିଏନ୍ସ ନେଇ ନେଇ ହବ ଆଉ
ତୁ ଗ୍ରୁ ତ ଗ୍ରୁପ ରେ ଅଛୁକି ତମ ଦେଖି ନେବ କଉଠି ଆଉ ତିନି
ଆଉ ତନି
ଓକେ ହ୍ୟାଲୋ
ହୁଁ
ତାପରେ ସିଏ କଲ୍ କରିବ ତ ଅଧେ ହେଲା ଆଉ ଆଉ ତିନି ମିନିଟ୍ ଅପେକ୍ଷା କର କାଟି ନଥା ହୁଁ ହଉ ଆଉ କଣ ରାତି ଆଜି କଣ ରାତି ରାତି ହେଲାଣି ଖାଇନୁହଁ ତମର
ଖାଇନି ଟିକେ ବାପା ଯାଇଥିଲେ ଦେଖି
ଓହୋ ଆଉ କଣ ଆଡ଼ମିଶନ ତମ ତ ଆଡ୍ମିସନ୍ କଣ ଷ୍ଟାର୍ଟ ହେଲାଣି କ୍ଲାସ୍
ହଁ କ୍ଲାସ୍ ଚାଲିଛି
ଆଉ ପଢାପଢି କେନ୍ତି କଣ ପ୍ଲସ୍ ଟୁ ଇଏ ପାଇଁ ଏକ୍ଜାମ ପାଇଁ
ହଁ ପା ପ୍ଲସ ଟୁ ଏଇବେଳି କଣ କୋହଳ କରିଦେଇଛି ପ୍ଲସ ଟୁ ନା ପୁଣି ଯୋଉ ଟାଣ ଥିଲା ସେଇ ଟାଣ
ଆଉ ଟାଣ ତ କରିବ ତମବେଳକୁ ଆଉ ତମର ସପ୍ଟ କରିବ କି ତମବେଳକୁ
ଆ ନା ଯଉ ୟା ପୂର୍ ୟା ପୂର୍ବରୁ ଯିଏ ପାସ୍ କଲେ କିଛିଟା ଜାଣିଥିବ
ହୁଁ ସବୁ ବର୍ଷରେ କଣ ଏ କା ରହିବ କି ଗୋଟେ ଗୋଟେ ଗୋଟ ବର୍ଷ ଛାଡିଦ ଦବ ପିଲାମାନଙ୍କୁ ଖାଲି ମୂର୍ଖର ନରେ କାଲି ମୂର୍ଖ ରାକ ଫେ୍ଲ୍ ବାଲା ବାହାରିବେ ଯେ କେତେ
ଓହୋ ଆମେ ତାହେଲେ ହନ୍ତସନ୍ତ ହବୁ ଆଉ
ହୁଁ ଦେଖିବା ଯୋଉ ସେ ସରକାର ଦେଖୁଛି ନା ଆଉ ଯୋଉ ଯେତେବେଳେ ବାହାରୁଛନ୍ତି ଅଧିକା ମୂର୍ଖ ତାଉ ଗଟେ ପାସ୍ କରିଦ ଟେ ପାଠ ବାହାରି ପୁଛନ୍ତି ପୁଣି ଯି ମୂର୍ଖ ବାହାରଲେ ପୁଣି ଟ ପାଠ ବାହାରି ପାଇଁ ପାସ୍ବ ସେଇଭଳିଆ ଆଉ
ହଉ ତୁ ଏଠୁ କେତ ଟଙ୍କା ଭଳିଆ ପଇସା ବାହାର କରିସାରିଲୁଣୁ
ଟେ ଚାର୍ଷ
ପୁରା ଆକାଉଣ୍ଟକୁୁ
ହୁଁ ଆକାଉଣ୍ଟ ପୁରା ପୁରା ଆକାଉଣ୍ଟ ସିଧା ଆକାଉଣ୍ଟ
ଓ ମୁଁ ଯିବି ଟିକେ କଲେଜ ଆଡେ ପଇସା ପତ୍ର ପଠେଇବ କ୍ୟାଣ୍ଟିନରେ
ହୁଁ ତର ସେଇଠି ମିଳିବ ପୁରାଉ ତୋର ମିଳିବ ଛାନଛି
ମିଳିବ ଯେ ଟିକେ ଡେରି ଲାଗିବ ଆଉ
ଆରେ ଅଣୁ ଖଣୁ ପଶି ଯାଉଛନ୍ତିଟି ଯୋଉ ନାକ ଭିତରେ।
କୋଉଠି ଅଛ କି କୋଉଠି ଅଛୁ କିରେ?
ଛାତ ଉପରେ ତଳିଆଡ଼ରେ ସେ ପାଣି ପାଣିଟା ବି ଏଠେଇ ବସିଛି ପରା।
ତ ମୋତେ କଲ୍
ଘର ଭିତରେ ଗୋଟେ ଟିଭି ବି ଲଗଉନାହାନ୍ତି।
ହୁଁ ହୁ ଗୋଟେ ଇଚ୍ଛା ହବ ମୁଁ ବି